ହାଲୋ।
ହଁ।
ହଁ।
ଏବେ ଦେଖିଲୁ ସେଠି ମେଡିସିନ୍ ଷ୍ଟୋର୍ ଟା ଖୋଲା ଅଛି?
ହଁ ଦେଖୁଛି ରହ। ହଁ ଖୋଲା ଅଛି ମେଡିସିନ୍ ଷ୍ଟୋର।
ପୁପୁନ୍ ଭାଇ ଆସିଲେଣି ଦେଖିଲୁ?
ନାଇଁ ପୁପୁନ୍ ଭାଇ ଏବେ ଆସିନାହାନ୍ତି। ପୁପୁନ୍ ଭାଇ ଆଉ ଟିକେ ପରେ ଆସିବେ।
ମ ଜୋରେ କାଶ ହୋଉଛି ତ ମୋର୍।
ହଁ ଆଉ ମେଡିସିନ୍ ଖାଇନୁ କି?
ନା ପା ଖାଇଥିଲି ସେ କମିଲାନି। ପୁପୁନ୍ ଭାଇଙ୍କୁ ଟିକେ ଦେଖେଇକି ଆଣିବି ଆଉ।
କଣ ଥଣ୍ଡା ଜର ହେଇଛି ନା ଏମିତି କାଶ?
ନାଇଁ ନାଇଁ ମୋର ଶ୍ଵାସ ଟିକେ ଅଛି ତ।
ଓଃ ହୋ।
ଆଉ କଣ ଖରା ବେଳେ କଣ ଖାଦ୍ୟ ଖାଇଥିଲୁ?
ଖରା ବେଳେ ଖାଇ ଥିଲି ଭାତ ଦହି କଡି ଆଉ ଭର୍ତ୍ତା।
ଆରେ ତତେ ଥଣ୍ଡା ଥଣ୍ଡା ହେଇଚି କାଶ ହୋଉଚି। ତୁ ତୁ ତୁ ଦହି କୋଡ଼ି କଣ ପାଇଁ ଖାଇଚୁ?
ଏଇ ଖାଇ ଦେଲି ଆଉ ଏ ପାଟି କି କିଛି ଭଲ୍ ଲାଗୁନି ତ।
ହଁ। ଦହି କୋଡି ତୁ ନିଜେ ବନେଇ ଥିଲୁ?
ହୁଁ। ଦହି କୋଡ଼ି ମୁଁ ନିଜେ ବନେଇ ଥିଲି। ହ୍ୟାଲୋ।
ଦହି କୋଡ଼ି କେମିତି ବନେଇଲୁ?
ଦହି କୋଡ଼ି ଟା କେତେ ପ୍ରକାର ଅଛି ଦହିରେ ବନେଇବା ପାଇଁ। ମୁଁ ବନେଇ ଥିଲି କେମିତି କହିଲୁ? ହଁ ମୁଁ ତ ଏଇ କଖାରୁ ପକେଇକି ବନେଇ ଥିଲି।
ଓଃ ହୋଃ। ମାନେ କେମିତି କଣ ବନେଇ ଥିଲୁ ଟିକେ ପ୍ରୋସେସ୍ ଟା କହିଲୁ କେମିତି କଣ ବନେଇ ଥିଲୁ? ମୁଁ ଘରେ କହିବି। ଦହି କୋଡ଼ି ବନେଇବା ପାଇଁ।
ଓ ହୋ। ସେ କଣ କହିଲୁ? ଫାଷ୍ଟେ ଅରୁଆ ଚାଉଳ ଟିକେ ବତୁରେଇ ଦବୁ। ଯଣ୍ଡଆ ମୁରି ହଁ। ତାପରେ କଖାରୁ ଥିଲେ ପୁରା ଛୋଟ୍ ଛୋଟ୍ ଫିସ୍ କାଟିବୁ।
ହୁଁ ହୁଁ। ତାପରେ?
ତାପରେ ପାଣି ଦବୁ। ଫାଷ୍ଟ୍ ପାଣି ବସେଇବୁ ଗରମ୍ ପାଣି ଗରମ୍ ହେଲେ କଖାରୁ ଟିକେ ପକେଇବୁ। କଖାରୁ ଟିକେ ସିଝି ଆସିଲେ ହେଲା କି ଏଇ ଯୋଉ ଚାଉଳ ଟା ପଡି ଥିବ ପାଣିରେ ତାକୁ ଟିକେ ଗ୍ରାଇଣ୍ଡିଂ କରି ଦବୁ। ଦରଦର ଖଣ୍ଡା ଗ୍ରାଇଣ୍ଡିଂ ହବ।
ହଁ ହଁ।
ଗ୍ରାଇଣ୍ଡିଂ ହେଲା ପରେ ହଁ। ଗ୍ରାଇଣ୍ଡିଂ ହେଲା ପରେ। ସେଇଟି ତମେ ପାଣି ଆଣିକି ଫୁଟୁ ଥିବ ସେତିକି ବେଳେ ଚାଉଳ ଟାକୁ ଦବୁ। ଯୋଉ ବଟା ହେଇଥିବ ଯୋଉ ଚାଉଳ।
ଚାଉଳ ପକେଇବି ହଁ। ତାପରେ?
ପକେଇକି ସେ ଖଡ଼ିକା ଟା ମାନେ କଣ କହିଲୁ? ସେମିତି ଗୋଲୋଉଥିବୁ ନହେଲେ ଲାଗିଯିବ। ମୁଣ୍ଡା ମୁଣ୍ଡା ହେଇଯିବ ପୁରା ଗୋଟା ଗୋଟା ହେଇଯିବ। ତାପରେ ତାକୁ ଟିକିଏ ଶୁଖିବା ପାଇଁ ଛାଡ଼ି ଦବୁ। ଏପଟେ ଗୋଳଉ ଥିବୁ ସେ ଫୁଟୁଥିବ ଏପଟେ ଲୁଣ ପକେଇ ପକେଇ ଦେବୁ
ହଁ।
ଲୁଣ ହଳଦୀ ପକେଇକି ଆଁ ସେ ଟିକେ ଫୁଟିବ। ତାପରେ ଦେଖିବୁ ସେ ପୁରା ସାରିଲା ପରେ ଦହି ଟିକେ ଦେଇଦବୁ ଘୋଳ ଦହି କି ବସା ଦହି ଯାହାବି।
ହଁ ହଁ।
ସେ ଦହି କିଛି ସମୟ ଫୁଟିବ ପାଞ୍ଚ ମିନିଟ ଫୁଟିବ।
ହଁ ହଁ।
ରଖିଦବୁ ଆଉ ଗୋଟେ କଡେଇରେ ତେଲ ଗରମ କରିବୁ। ତାପରେ ପଞ୍ଚ ଫୁଟଣ ଲଙ୍କା ଭୂଷଙ୍ଗ ପତ୍ର। ଓ ଆମର ରସୁଣ ଛେଚା।
ହଁ ହଁ,
ରସୁଣ ଛେଚାକୁ ଦେଇକି ତାକୁ ଟିକେ ଭାଜିବୁ ଭଲସେ କଡା ଭାଗ କରିବୁ ଏ ଦି ତିନି ମିନିଟ ଭାଜିବ ଆଉ ଯେମିତି ରସୁଣ ଟା ପୋଡି ପୋଡି ହେଇକି ଆସିବ ଆଉ।
ଓହୋ ତାପରେ,
ତାପରେ କଣ କରିବ ନା ସେ, ଦହି ପଡିକି ଆଉ କଡେଇ ବାଜାଡିବୁନି କଡେଇକୁ ସବୁ ବୃଷଙ୍ଗ ପତ୍ର ନେଇକି ସେ ଦହି କଡେଇ ଦବୁ। ଇଏ କରିଦେବ ନହେଲେ ଦହିଟା କଟିଯିବ।
ଓହୋ ହଁ ହଁ ତାପରେ,
ଛେନା ଭଳିଆ ହେଇଯିବ ନହେଲେ। ଓ ହଁ ଛୁଙ୍କଟାକୁ ଆଣି ପକେଇଦବୁ ଦହି କଢ଼େଇ ରେ ଆଉ। ପକେଇ ଦବୁ ତାପରେ ସେତବେ ଟିକେ ଜିରା ଲଙ୍କ ଗୁଣ୍ଡା ଦବୁ।
ହଁ।
ଯିଏ ବି ଧନିଆ ପତ୍ର ଖାଏ ଧନିଆ ପତ୍ର ପକାଏ।
ହଁ ହଁ ହଁ।
ଜଣେ ଜଣେ କରନ୍ତି ଚାଉଳ ଡାଇରେକ୍ଟ୍ ନ ବାଟିକି। ମାନେ ଏମିତି ବସେଇଦେବେ ଭାତ ବସିଲା ଭଳିଆ ବସେଇଦେବେ ସିଏ ଫୁଟିବ। ତ ଫୁଟିଲା ପରେ ତା ଦେହରେ ଲୁଣ ହଳଦୀ ଦେଇକି ଦହି ଦିଅନ୍ତି। ମୁଁ କଣ କହିଲି ସୁବିଧା ହବ ବୋଲି ଜଲଦି ଗ୍ରାଇଣ୍ଡିଙ୍ଗ୍ କରିଦେବି। ଜଲଦି ହବ ବୋଲିି ହଁ।
ଆରେ ଦହି କଡି ବହୁତ ଟେଷ୍ଟି ହେଇଥିବ ତ ଦହି କଡି।
ହଁ ବହୁତ୍ ଟେଷ୍ଟେ। ମତ୍ ତେତେ ଆମ୍ବିଳା ଭଲ ଲାଗେ ଭଲ ଲାଗେନି। ମୁଁ ଅଳ୍ପ ଆମ୍ବିଳା ନଉଚି।
ଆରେ ତୁ କେମିତି ଶିଖିଲୁ ଦହି କଡି ବନେଇବା?
ମୁଁ ଶିଖିଲି ବୋଉଠାରୁ।
ଓହୋ ହଉ ଆଉ କଣ ଖରାବେଳେ ଖାଇବା ବନେଇଥିଲୁ?
ଆଉ ସବୁ ଭର୍ତ୍ତା ହେଇଥିଲା। ପାମ୍ପଡ ଆଉ। ଏ ଅମୃତ ଅଣ୍ଡା ବାରିରେ ଆମର ଅମୃତ ଅଣ୍ଡା ହେଇଥିଲା।
ତତେ ଅମୃତଭଣ୍ଡା ଶୁଣୁବା ଅମୃତଭଣ୍ଡା ତମ ବାରିରେ ମୋ ପାଇଁ ଅମୃତଭଣ୍ଡା ଟିକେ ପଠେଇଲେ ହୁଅନ୍ତାନି।
ତମବାରିରେ ଅମୃତଭଣ୍ଡା ନାହିଁ।
ନା ନା ଆମ ପାଖରେ ଏ ଜମା ଅମୃତଭଣ୍ଡା ନାହିଁ ଟୋଟାଲ୍। ତୁ ଟିକେ ପଠେଇଲେ ହୁଅନ୍ତାନି ମୋ ପାଇଁ ଅମୃତଭଣ୍ଡା।
ମୁଁ ଆଉ ପଠେଇବି ଆଉ ଆମର ଅଛି ଯେ। ମାଙ୍କଡା ମାନେ ଆସି ବହୁତ ହଇରାଣ କରି ଖାଇଦଉଛନ୍ତି ସବୁ।
ମାଙ୍କଡ ବାଡଉନ ବାଡିରେ ଡରଉନ ମାଙ୍କଡ କୁ
ନାଇଁ ବା ତାକୁ ବାଡାଉନି ତାଙ୍କୁ ବି ଭୋକ ହଉଚି ନା ଆଉ ସିଏ ଖାଆନ୍ତୁ ଆମେ ସେଇଥିପାଇଁ ବାଡାଉନି।
ଓହୋ।
ହଁ ସେ ତାଙ୍କର ପାଚିଲା ଅମୃତଭଣ୍ଡା ସବୁ ଖାଇବେ। ଅଧେ ଗଦା କରିବେ ତଳେ।
ନାଇଁ ମୁଁ କହିଲି ମା-ମା ମାଙ୍କଡଙ୍କର ପାଚିଲା ଅମୃତଭଣ୍ଡା ତମର କଞ୍ଚା ଅମୃତଭଣ୍ଡା।
ଏ ଏ ଦଶ ବାରଟା ଗଛ ଅଛି ଆମେ ବାଡିରେ।
ଆଉ ତାହେଲେ ମୋ ପାଇଁ ଅମୃତଭଣ୍ଡା ପଠେଇବୁ ତ।
ଏ ହେଇ
ହୁଁ।
ଆଉ ତୋର କଣ ଦେହ ଏତେ ଖରାପ କାଶ ହଉଛି ଆଉ ଥଣ୍ଡା ବି ଅଛି ଆଉ ମେଡିସିନ କଣ ଖାଇଦେବା କଥା ନା ଆଉ
ମେଡିସିନ୍ ଖାଇଛି ବା। ଭଲ ହେଲାନି ଦେଖିବା ଏଇ ପୁପୁନୁ ଭାଇ ଙ୍କୁ ଦେଖେଇ ଯଦି ନ ଭଲ ହେଲା ପୁଣି ଯା ଯିବାକୁ ପଡିବ ଡକ୍ଟର ଦେଖେଇବାକୁ।
ହଁ ମେ ମେଡିସିନ ଖାଇଦେ ମେଡିସିନ ଖାଇଦେ ରେଷ୍ଟ୍ ନେ ବେଶୀ ଓଦା ହଅନି। ସେ ଭଲ ହେଇଯିବ। ଯୋଉ ସିଜିନ ଚେଞ୍ଜ ହଉଚି ନା
ଓଦା ପଟା ଆଉ ଏତେ ହଉନି।
ହଁ ନାଇଁ ସିଜିନ ଚେଞ୍ଜ ହଉଚି ଖରା ବର୍ଷା ଏମିତି ହଉଚି ନା ସେଥିପାଇଁ ଟିକେ ଦେହ ଖରାପ ଥଣ୍ଡା ଚି ନା?
ଏ ଅଣା ଏ ବୋ ବା ଖାଇଲି କଁ କହିଲୁ ସବୁବେଳେ ପଖାଳ ଖାଇଲି ତାପରେ ଦିନେ ଆଇସ୍ ରିମ୍ ଖାଇ ଦେଇଥିଲି। ଆଉ ଖାଇଲି ଆଡ଼େ ଫ୍ରିଜ୍ ପାଣି ପିଇଲି। ସେପାଇଁ ଥଣ୍ଡାଟା ଅଧିକ ହେଇଗଲା।
ଫ୍ରିଜ୍ ପାଣି କଣ ପାଇଁ ପିଉଲୁ ତୁ ତ ଜାଣିଚୁ ଥଣ୍ଡା ହବ ଫ୍ରିଜ୍ ପାଣିଟା ପିଇଲେ। କଣ ପାଇଁ ପିଉଚୁ ଫ୍ରିଜ୍ ପାଣି?
ଏତେ ଗରମ ହେଲେ କିଏ ସମ୍ଭାଳିବ?
ଆରେ ଏତେ ଗରମ ହେଲେ ଫ୍ରିଜ ପାଣିରେ ଫ୍ରିଜ୍ ପାଣିରେ ନର୍ମାଲ ପାଣି ମିଶେଇକି ପିଇଲେ ହବନି?
ନର୍ମାଲ୍ ପାଣି ନୁହଁ ମୁଁ ଫ୍ରିଜ ପାଣି ପୁରା ଫ୍ରିଜର୍ ରେ ଥିବ ଆଣି ପିଇ ଦେବି।
ଭଲ ଏକାଥରେ ଥଣ୍ଡା ହେଇଯିବ ଆଉ ଛାଡି଼ବନି ଥଣ୍ଡା ଆଉ କଣ ଆଉ ମେଡ଼ିସିନ୍ କୋଉଠି କାମ କରିବ ଏ ଥଣ୍ଡାରେ?
ଏ ଦେଖିଆ ଏଇ ପି ପଳି ଖାଉଚି।
ହଁ ନାଇଁ ତୁ କୋଳି ଖା ତୁ ଟୋଟାଲ ଫ୍ରିଜ ପାଣି ପିଇବା ବନ୍ଦ କର ତୁ ଜାଣିନୁ? ବହୁତ ଥଣ୍ଡା ହୁଏ ଫ୍ରିଜ୍ ପାଣି ପିଇଲେ।
ଉମ୍ ହୁଁ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି? ଏ ହାଲୋ କଲି ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମତେ ଭଲଅଛନ୍ତି।
ହଁ ଆଉ କଣ କରୁଚ ସମସ୍ ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି ତମେ କଣ କରୁଚ ଆଉ?
ଆମେ ଏଇଠି ଅଛୁ ଆଉ ଏଇ କାମ ସାରିକି ସବୁ ବସିଥିଲୁ।
ହଁ ଆଉ ଏ ଏମିତି କଥା ଆଉ।
ତମ ଆଡ଼େ ବର୍ଷା ହେଇନେଇଁ?
ଆମ ଆଡ଼େ ତ ଜୋରେ ସକାଳ ଠାରୁ ବର୍ଷା ସକାଳ ଭୋରୁ ବର୍ଷା ହେଲାଣି ଯେ ବର୍ଷା ଏଇ ଖରା ବେଳେ ବର୍ଷା ଛାଡ଼ିଲା।
ଓହୋ।
ବୁଝିଲୁ ହଁ ଖରାବେଳେ ବର୍ଷା ଛାଡ଼ିଲା ଏତେ ଜୋରେ ବର୍ଷା।
ଆମର ବି ଏପଟେ ଘଡ଼ଘଡ଼ି ବି ଜୁଳି ଏକାଥରେ ସବୁ ଗୋଟେ
ମୁଁ କହିଲି କାଲି ବୁଧବାର ଅଛି କାଲି କଣ ନନ୍ ଭେଜ୍ ହବ?
ହଁ କାଲି ହବ ବୋଧେ ଆଉ।
କଣ ନନଭେଜ୍ ହବ ବା?
ନନଭେଜେ କଣ ଲେଖିବା ଆଣିବା ଅଣ୍ଡା ଫଣ୍ଡା ଆଣିଆ ନହେଲେ
ଅଣ୍ଡା ନାଁ ମାଛ ନାଁ ଚିକେନ୍ କଣ ଆସିବ?
ଦେଖିବା କଣ ଆଣିଆ ଆଉ କାଲି ସଖାଳ ହେଲେ ଯଦି ବର୍ଷା ଭଲ ରହିବ ଆଉ ଏଇ ପାଖାପାଖି ମାଛ ମିଳୁନି ଦେ ଦୂରକୁ ଯିବାକୁ ପଡ଼ିବ ନା। ଯଦି ବର୍ଷା ଛାଡ଼ିଲା ତ କିଏ ଦୂରୁକୁ ଯାଇକି ଆଣିବ ମାଛ ହେରା।
ଆରେ ବର୍ଷା ଏ ବର୍ଷା ଏମିତି କଣ ହଉଚି? ମୋ କ କଣ୍ଟିନୁଅସଲି ବର୍ଷା ହଉଚି।
ହଁ ବା। ଇଏ ହଉ ହଇକି ଛାଡ଼ି ଯାଆନ୍ତା ଛାଡୁ଼ନି ଏ ଟୋଟାଲି ରହୁଚି ସେମିତି।
ହଁ ପା ଏଇଆ ତ ଆଉ କଣ ସବୁ ଖବର?
ହୁଁ ଆଉ ପିପଳି ତୋହ ପିପଳି ହେଇଚି ଆମ ବାରିରେ ତୋ ପାଇଁ ପଠେଇବି କି?
ହଁ ପିପଳି ପଠେଇବୁ ମୋ ପାଇଁ ଆଉ ଶୁଣୁ ମୋ ପାଇଁ ଅମ୍ବୃତ ଭଣ୍ଡା ପଠେଇବୁ। ଆଉ ତମ ତମ ବାଡ଼ିରେ ପିଜୁଳି ହେଇଚି କି?
ହଁ ପଜୁଳି ବି ହେଇ
ପି -ପିଜୁଳି ପିଜୁଳି ମତେ ବହୁତ ଭଲ। ମ ପାଇଁ ଯଦି ପିଜୁଳି ପଠେଇବୁ ମତେ ଭଲ ଲାଗେ ବହୁତ ପିଜୁଳି ପଠେଇବୁ।
ହଁ ପିଜୁଳି ଏବେ କଷି କଷି ହେଇଚି। ହେଲା କି ଆମର ସେଟା କଣ କହିଲୁ ବାରମାସୀ ପିଜୁଳି।
ହୁଁ।
ବାରମାସୀ ପିଜୁଳି ତ ସେଇଟା ମାନେ ସବୁଦିନେ ତାର ପିଜୁଳି ସରିଯାଇଥିବ। ଇଆଡେ ଦେଖିଲା ବେକୁ ଇଆଡେ କଣ କହିଲୁ ତାର ଆଡ଼େ ପୂଜା ସରିଥିବ ବାସୀ ହେଇଥିବ।
ଓହୋ ଦୋକାନକୁ କେବେଠୁ ପଠଉଛ? ପିଜୁଳି ଆଉ ଇଏ ପଠେଇବ। କଣ କହିଲୁ ଯୋଉ କଣ କହୁଥିଲି ବାଦକୁ ମୋର ମନେ ନାହିଁ। ପିଜୁଳି, ଅମୃତଭଣ୍ଡା ଆଉ ପିମ୍ପଳି।
ହୁଁ ପିପଳି ଶାଗ ଉଣ୍ଡେଇଲୁ। ତାଙ୍କ ପାଗ ହେଲେ। ଟିକେ କି ଖାଇଦବ ଭଲ ଲାଗିବ।
ଆରେ ମୋର କଣ କହିଲୁ ଗ୍ୟାସ୍ ବି ହୁଏ। ମୋ ପାଇଁ ଜୁଆଣି ଟିକେ ଯଦି ପ ପଠେଇ ଥାଆନ୍ତୁ ଯଦି ଭଲ।
ଜୁଆଣି
ହଁ
ଆ ଜୁଆଣି ପା ଆମର ସରିଯାଇଚି। ମାର୍କେଟ ରୁ ଆଣିକି ଦେବେ।
ଓହୋ ପଠେଇବୁ ତମ ପାଇଁ।
ହୁଁ ହଁ ମୋର ଗ୍ୟା ପାଇଁ ଜୁଆଣି ନହେଲେ ଜୁଆଣି ଫୁଲର ପାଣିକୁ ସେଇଟା ପିଇବୁ ଗ୍ୟାସ୍ କଟେଇଦେବ।
ହଁ ମୁଁ କୁହିଲି ତୁ ଶୁଣୁ ହେଲୋ।
ହୁଁ କ
ବେଶୀ ଓଦା ହବୁନି। ବେଶୀ କାମ କରନି ତୁ ରେଷ୍ଟ ନେ ରେଷ ନେଲେ ଦେହ ଟିକେ ଭଲ ହେଇଯିବ ବୁଝିଲୁ। ରେଷ୍ଟ ନେ ରେଷ୍ଟ ନେଲେ ଥଣ୍ତା କାଶ କମିଯିବ। ରେଷ୍ଟ ନେ।
ହୁଁ
ହ ଏମିତି କଥା ଆଉ
କଣ ଲ ଆଛା ଶୁଣୁ ପକୁନ୍ ଭାଇ ଆଇଲେ ଟିକେ ଗୋଟେ ଫୋନ୍ କରିମି ତେ
ହଁ ହଁ ମୁଁ ଫୋକ ନେଇ ଆସିଲେ ତତେ ଫୋନ୍
ହଁ ହଁ ମୁଁ ଦେଖି ଦଉଛି।
ହଁ ସେ କୁକୁର ହ ଭାଇ ଥିଲେ। ନହେଲେ ପଳେଇକି ଧାଇଁ ଆସିଲୁ।
ଲୋକ ତ ଅଛନ୍ତି ଦେଖେ ରହ।
ହୁଁ
ଭାଇ ଅଛନ୍ତି ତ
ଅ ହ ମୁଁ ଯାଉଛି ନହେଲେ ମେଡିସିନଟା ନେଇଆସିବି ତାଙ୍କ ଠାରୁ ଆଉ ଦେହ ପୁରା ସୁସ୍ଥ ହେଇଗଲାଣି ମୋର।
ହଁ ହଁ।
କଣ କହିଲୁ?
ଲୋକ ନାହି ନିଜେ ନାହାନ୍ତି ଭାଇ ଅଛନ୍ତି।
ଫୁକୁନ ଭାଇ ର କେତେଳେ କି ଡାଇଙ୍ଗାସିଆ
ଟୁକୁନା ଏବେ ଆସିଯିବା କଥା ନଲେ ସେ ଛଅଟା ବେଳକୁ ପ୍ରାୟ ଆସିବି କିନ୍ତୁ ଫୁକୁନା ଭାଇ ଭଲ ମେଡ଼ିସିନ୍
ହୁଁ ଟୁକୁନୁ ଭାଇ ଯୋଉ ମେଡିସିନ ଦିଅନ୍ତି ମୁଁ ସେଇଥିରେ ଭଲ ହେଇଯାଏ। ଏଇଥିଲାଗି ତାକୁ ଅନେଇବା କଥା।
ଫୁୋକନା ଭାଇ ଲୋକଙ୍କୁ ଭଲ ମେଡିସିନ ଦିଅନ୍ତି ଫୁୋକନା ଭାଇଙ୍କ ଭାଇଙ୍କ ପ୍ରାୟ ଲୋକ ତ ମେଡିସିନି ନିଅନ୍ତିନୀ ମୁଁ ଯେତିକି ଜାଣିଛି।
ହୁଁ ହୁଁ।
ଆଉ ତୋ ଫୁକୁନା ଭାଇ ଆସିଲେ ତୁ ମେଡିସିନ ନବୁ ଆଉ ବୁଝିଲ। ଲୋକ ବି ଭିଡ ବହୁତ କମ୍ ଅଛି। ଫୁକୁନା ଭାଇ ଏପର୍ଯ୍ୟନ୍ତ ଆସିନାହାନ୍ତି ହଉ ମୁଁ ମୁଁ ତତେ ମୁଁ ତତେ ଜଣେଇବି ଫୁକୁନା ଭାଇ ଆସିଲା ମେଡିସିନି ଷ୍ଟୋର ହଉ ମୁଁ ରଖୁଛି ଏବେଁ। ଆ ରଖୁଛି ମୁଁ ପରେ ଫୋନ କରିବି ଆଉ ହଉ।
ହଉ।